ହଁ ଗୁଡ୍ ଆଫ୍ଟରନୁନ୍।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କଣ କରୁଚ?
ନାଇଁ ଏମିତି ବସିଛି ଆଉ।
ଉଁ ହୁଁ ଆଉ ଏଥର ବର୍ଷା ଦିନ ତ ଏବେ ଆସିଲା ତାପରେ ଶୀତ ଦିନ ଆସିଲା ଗୋଟେ ବୁଲାବୁଲି କରି ଯିବାକୁ ପ୍ଲାନିଂ ଅଛି ନା ନାଇଁ? ।
ସେମିତି କିଛି ନାହିଁ।
ସେମିତି କିଛି ନାହିଁ।
ନା।
ତଥାପି ଶୀତଋତୁରେ କୁଆଡ଼େ ବୁଲିବାକୁ ଯିବା ଇଚ୍ଛା ହୁଏ?
ଇଚ୍ଛା ତ ବହୁତ ଯିବା କୁ ହୁଏ। ହେଲେ କଣ ହବ?
ହୁଁ। ତଥାପି ମାନେ ଯୋଉ ଆମର ଉ ଆଁ ଆମଦେଶର କଉ କଉ କଉ ଜାଗା ଦର୍ଶନୀୟ ସ୍ଥାନ ଗୁଡ଼ାକ ତମ କୁ ଭଲ ଲାଗେ?
କେଦାରନାଥ।
ଯାଇଚ କେବେ?
ନାଇଁ ଭାରି ବହୁତ ଇଚ୍ଛା ଅଛି ଯିବାକୁ। ବନାରସ
ଆଉ କୋଉଠି?
ଆଉ ଦର୍ଶନୀୟ ସ୍ଥାନ କହୁଚ ମନ୍ଦିର ଫନ୍ଦିର ନାଇଁ।
ଦର୍ଶନ ସ୍ଥାନ ଐତିହାସିକ ସ୍ଥାନ
ହଁ ସେମିତି ହେଲେ ତ କାଶ୍ମୀର ନହେଲେ ଆମର ଦାର୍ଜିଲିଂ। ଆଉ ଉତ୍ତରାଖଣ୍ଡ ତ ଯିବାର ଅଛି ପ୍ରାୟ। ସେ ଯୋଉ ଅଲାରନାଥ ହେରିକା ଯୋଉ ଅଛନ୍ତି ମନ୍ଦିର ସବୁ।
ହଁ।
ସେଇଗୁଡାକ ତ ବହୁତ ଇଚ୍ଛା।
ହୁଁ। ବହୁତ ଯାହା ବହୁତ ବହୁତ ବହୁତ ଭଲ ଭଲ ଜାଗା ଚୁଜ୍ କରିଛନ୍ତି ଆଉ।
ହଁ ସବୁ ଅଛି ସୂଚିରେ ଅଛି। କାର୍ଯ୍ୟ ସୂଚୀରେ ଆଗକୁ ଆଗକୁ ଏଇ ଏଇ ଜାଗାକୁ ଯିବାକୁ ହବ।
। ଆସିଛି ମାଇଣ୍ଡ କୁ ମାନେ କାର୍ଯ୍ୟସୂଚୀରେ ଅଛି ମାନେ ସେଟା ଯେମିତି ହେଲେ ପୂରଣ ହବ।
ହଁ ହଁ ହଁ ହଁ ନିହାତି ନିହାତି।
ଆ କୋଲକାତା କେବେ ଯାଇଛନ୍ତି ନା?
ନାହିଁ।
ହୁଁ ମୁଁ ଯାଇଛି କୋଲକାତା ବହୁତ ଥର ଯାଇଚି। ସେଠି ଆମର ଆଁ ଭିକ୍ଟୋରିଆନ୍ ପ୍ୟାଲେସ ସେଠି ବହୁତ ଥର ।
ତ କାଳୀପୂଜା ବେଶୀ ପ୍ରସିଦ୍ଧ।
କାଳୀ ପୂଜା ଟଦୁର୍ଗା ପୂଜା ଟା ସବୁଠୁ ଅଧିକ ମାନେ ପ୍ରସିଦ୍ଧ। ସେଠି ମାନେ ଦୁର୍ଗା ପୂଜା ସମୟରେ ରାତିଟା ଦିନ ଭଳି ଅନୁଭବ ହୁଏ।
ଆଚ୍ଛା ନାଇଁ ମୁଁ ଯାଇନି କେବେ ଶୁଣିଚି।
ଆମେ ଯାଇଥିଲୁ, ଆଁ ଦୁଇହଜାର ତେଇଶରେ ଯାଇଥିଲୁ ଆମେ ତିନି ଚାରି ଆ ତିନିରୁ ଚାରି ଜଣ ଆମ ସାଙ୍ଗସାଥି ମିଶିକି ସମସ୍ତେ ଯାଇଥିଲୁ। ଯାଇଥିଲୁ ସେଠିକି ଆମେ ପ୍ଲାନିଂ ଥିଲା, ଚାରି ଦିନ ଗୋଟେ ପ୍ଲାନିଂ ଥିଲା ସେଠି ଆମେ ରହିଲୁ ଅ ଘର ନେଇକି ରହିଲୁ ଗୋଟେ ଦିନ ରହିକି ପୁରା ରାତି, କୋଉଠି?
ଗଙ୍ଗା ଘାଟ।
ହଁ ଗଙ୍ଗା ଘାଟ ଯାଇଛି।
ନିହାତି ଆଗ ତ କାଲକାଟା ଗଲେ ମାନେ, ଆଗ ତ ସେଇଟା।
ହଁ ତାପରେ ହେଠି କାଳୀ ମନ୍ଦିର ବି ଯାଇଛି। ତାପରେ ସେ ଯୋଉ ଏ ମାନେ ସବୁଠୁ ଭଲ ଲାଗେ, ଏତେ ବଡ ମାନେ ଜାଗା, ତା ପାର୍କ ଗୁଡା ବହୁତ ବଡ଼ ବଡ଼ କିନ୍ତୁ ତାର ପ୍ରଶାସନ ବହୁତ ଚେଷ୍ଟା କରିଛି, ମାନେ ସଫା ସୁୁତୁରା ରଖିବା ପାଇଁ ଆଉ ସେମାନେ ସେଇଟାକୁ ମଧ୍ୟ ଠିକ ଠାକ ସେ ଦାୟିତ୍ଵଟା ସେମାନେ ତୁଲାନ୍ତି। ମାନେ ଆପଣ ଯେତେବେଳେ ବି ଯିବେ, ପୁରା ସଫାସୁତୁରା ହେଇକି ଥିବ। ଆଉ ସେଠି ସେରା ଆ ସମସ୍ତଙ୍କ ପାଇଁ ଗଲା, ମାନେ ଆବାଳ ବୃଦ୍ଧ ବନିତା ସମସ୍ତେ ଯାଇପାରିବେ, ବହୁତ ଭଲ। ଭିକ୍ଟୋରିଆ ପ୍ୟାଲେ ଉଁ ଭିକ୍ଟୋରିଆଙ୍କ ପ୍ୟାଲେସରେ ସେଠୁ ଗୋଟେ ଆମର ଅଛି ଏ ଉମ୍ ପୁରା ଆମର ସବୁ ପଥର ପଡିଥିବ ସବୁ ସେଠି ଚଲାବାଟରେ। ସେପ୍ ସେ ପ-ପ୍ୟାଲେସକୁ ସେ ରାଜପ୍ରସାଦକୁ ଯିବା ପାଇଁ।
ଆଚ୍ଛା ବଢିଆ ଆଉ।
ଆଉ ସେଠି ମାନେ ସବୁ କିଛି ତାଙ୍କର ଉମ୍ ସମସ୍ତଙ୍କୁ ସବୁ କିଛି ସ୍ଵାଧୀନତା ଦିଆଯାଇଛି କୋଲକାତାରେ। ହୁଁ ମାନେ ସେଥି ଶେଷ ଦିନର ଉଁ ପୁଅ ଝିଅରେ କିଛି ଭେଦଭାବ ନଥାଏ, ଆରାମସେ ଗୋଟେ
ନାଇଁ ଏବେ ତ ବ ମାନେ ଏବେକା ସମୟରେ ଏତେ ସ ସେ ଜିନିଷଟା ନାହିଁ ଆଉ। ଖାଲି କାଲକାଟା ନୁହେଁ ଓଡିଶାରେ ବି ପୁଅ ଝିଅର ଭେଦଭାବଟା ବେଶୀ କେହି ଆଉ ଦେଖୁନାହାଁନ୍ତି।
ହଁ ସେଟା ତ ସତ କଥା ଆଉ। ହୁଁ। କିନ୍ତୁ କୋଲକାତାରେ ମୁଁ ଦେଖିଛି ନା, ଜଣେ ଝିଅ ଚାହିଁଲେ ରାତି ଦଶଟା, ଏଗାରଟା, ବାରଟାରେ ବୁଲି ପାରିବ। ଉଁ ଉଁ କିଛି ବି ତାର ମାନେ ମାନେ କୌଣସି ପ୍ରକାର ବି ଅସୁବିଧା ହବନି। ହ
ଅସୁବିଧା ତ ହବନି କିନ୍ତୁ ସମୟଟା ତ ଭ ହ ହ ଉଁ ଚ ଘଟଣା ତ ଯାହା ଘଟୁଚି, ଆପଣ ତ ସବୁ ଖବର କାଗଜ, ଟିଭି ମାଧ୍ୟମରେ ଦେଖୁଥିବେ।
ହଁ। ହୁଁ, ମୋର ବହୁତ ଇଚ୍ଛା ଅଛି କେଦାରନାଥ ଯିବା ପାଇଁ। ସମୟ ହୁଏନି।
ତ ବହୁତ ଇଚ୍ଛା ସେଇଠିକି ଯିବ।
ନାଇଁ ମୋର ଯୋଉ ସହକର୍ମୀ ଅଛନ୍ତି, ଏ ଉମ୍ ସେ ଉଁ ଆ ଦିଥର ଯାଇ ସାରିଲେଣି। ମତେ ବହୁତ ବାଧ୍ୟ କରୁଛନ୍ତି କିନ୍ତୁ ମେନ୍ କଥା କିନ୍ତୁ ଯାହାର ଭାଗ୍ୟ ଥିବ ନା, ସେ ନିଶ୍ଚୟ ଯେମିତି ହେବେ ବି ହେଲେ ସିଏ ଯିବ।
ହଁ। ସେଠି ତାହାନୁ କେ କୋଉ ମାସରୁ କୋଉ ମାସ ଭିତରେ ଖୋଲା ରୁହେ?
ହୁଁ। ବର୍ଷା ଦିନଟା ସାଧାରଣତଃ ଭାବରେ ବନ୍ଦ ହେଇଯାଏ। କାହିଁକିନା ସେଠି ସେଠି
ହଁ ପଥର ପଥର ଭୂସ୍ଖଳନ ହୁଏ।
ହଁ ପଥର ଭୂସ୍ଖଳନ ହୁଏ, ଆଉ ଉଁ ହଁ ଅନ ହଁ। ଅନ୍ୟ ଦିନ ଯାଇ ହବ, କିନ୍ତୁ ଆ ଶୀତଦିନରେ ଗଲେ ସେଠି, ଏତେ ଜୋର ଥଣ୍ଡା ଲାଗେ ଯେ
ମାନେ ଆମ ହଁ ନାଇଁ ଆମେ ସେ ଜଳ କରୁନ। କରିପାରିବ ନାଇଁ କି।
ହଁ ଏଟା ତଥାପି ଲୋକ ଯାଉଛନ୍ତି ତାର ସବୁଠୁ ଗୋଟେ ହୁଁ। ମୁଖ୍ୟ ଆକର୍ଷଣ ହଉଛି ପୁରା ପାହାଡ ଉପରକୁ ଚାଲି ଚାଲି ଚାଲି ଚାଲି ଯିବା। ସେଟା ସେ କୁ ଥିଲେ ପ୍ରାୟ ପାଞ୍ଚ ହଁ ପାଞ୍ଚ କିଲୋମିଟରରୁୁ ହଁ ପ୍ରାୟ ପାଞ୍ଚ କିଲୋମିଟର ହବ। ସେ ଯୋଉ ପାହାଡ ଉପରକୁ ଚାଲି ଯିବା ପାଇଁ।
ଓ ହୋ। ହଁ ଖର୍ଚ୍ଚର ବଧ ମାନେ ବି ଅଛନ୍ତି ନ ଯାଇ ପାରିଲେ ବୟସ୍କ ଲୋକ
ନାଇଁ ସେଠି ଅଛି ଓଟ ଅଛି, ଘୋଡା ଅଛି ଆଉ କିଛି ଲୋକ ଆଁ? ହଁ ହଁ ହଁ ଆ ତାପରେ ଆଉ କିଛି ଲୋକ ଅଛନ୍ତି ନିଜ କାନ୍ଧରେ ବି
ବୋହିକି ନିଅନ୍ତି ହଁ ହଁ।
ସେଟା ବି ମାନେ ତା ପାଇଁ ଅଧିକ ସେମାନେ ପଇସା ନିଅନ୍ତି ଆ ଠୁ ସାତ ହଜାର ଏମିତି ନିଅନ୍ତି।
ହଁ କି।
ହଁ ଆଠରୁ ଦଶ ହଜାର ଟଙ୍କା ନେବେ କାହିଁକି ନା ଗୋଟେ ମଣିଷର ଓଜନ ଷାଠିଏ ସତୁରି କେଜି ଓଜନ। ଗୋଟେ ସାଧାରଣ ମଣିଷ ଟା ଚାଲିକି ଯିବାଟା କେତେ କଷ୍ଟ ହଉଛି ସେ ରାସ୍ତାରେ। ମାନେ ବାଡି ଧରିକି ବାଡିକୁ ସାହାରା କରିକି ଯାଉଚନ୍ତି। ଆସିବା ତ ଗୋଟେ ମାନେ ଜଣେ
ହଁ ମୁଁ ପାଞ୍ଚ କିଲୋମିଟର ହେଲାଣି ଜଣ ନବ କାନ୍ଧରେ ବୋହିକି ସେ କଣ ଛୋଟିଆ କଥା। ତ କଲାଣିି
ହଁ ତା ହେଲେ
ଆଜିକାଲି ପଇସା ର ମୂଲ୍ୟ ହଉ ଲୋକଙ୍କ ପାଖରେ କିଛି
ହଁ ଜଣେ ଜଣେ ଯାଉଛି ମାନେ ତା ବଜେଟ ରେ ସେ ରଖୁଥିବ ମାନେ ଯାହା ବିି ହେଲେ ମିନିମମ୍ ଟା ତ ସେ ଅତି କମରେ ଚାଳିଶ ର ପଚାଶ ହଜାର ନେଇକି ଯାଉଥିବ ନା? ଗୋଟେ ସାଧାରଣ ଉ ବର୍ଗର ଲୋକଙ୍କ ପାଇଁ କହୁଛି। ଆ ତେଣୁକରି ଜଣେ ଯାଇପାରୁନି କିମ୍ବା ଗୋଡ ଛୋଟ ହେଇଛି କଣ ସେ ସେ କେମିତି ଯିବ? ତାର ତ ଗୋଟେ ହିଁ ସାହାରା।
ହଁ।
ହୁଁ ସେଠି ସେ ବା କହୁଥିଲେ ଗୋଟେ ମ୍ୟାଗି ଯଦି ସେଠି। କିଣିକି ଖାଇବେ ନା ତାର ବି ଦାମ ଶହେ ଶହେ ପଚାଶ ତିନ ଦୁଇଶହ ଏମିତି। ଗୋଟେ ମେଗି ସେମାନେ ବନେଇକି ଦେବେ।
ଆଚ୍ଛା ବାଟରେ ସବୁ ଯୋଉ ହଁ ପାଣି ବୋଟଲ ବି ଅଧିକା ରେଟ୍। ମୁଁ ଶୁଣିୁଛି ଆଉ ଆପଣ ଆମେ ବି ନେଇକି ଏତେ ବାଟ ବୋହିକି ଯାଇପାରିବ ଯଦି ଚାଲିକି ଯିବା।
ହଁ ସେଇଟା ବାଧ୍ୟ ବାଧ୍ୟତାମୂଳକ ସେଠି।
ଆଉ କଣ କରିବା ହଁ ନିଜେ ତ ଚାଲିିକି ଯିବା। କଷ୍ଟ ତାପରେ ଏମିତି ସାଧାରଣ ଏମିତି ସିଧା ରାସ୍ତାରେ କିଛି ଅସୁବିଧା ନାହିଁ ଯୋଉ ପାହାଡ ଉପ ଉପରକୁ ଉପରକୁ ଚଢିକି ଯିବାଟା ସେଇଟା ବେଶୀ ବାଧିବ ନା?
ହଁ ସମସ୍ତେ ସମସ୍ତଙ୍କ ହାତରେ ଗୋଟେ ଗୋଟେ ଗୋଟେ ଗୋଟେ ବାଢିଥାଏ।
ହଁ ବାଡି ନ ରହିଲେ କେମିତି ଆଉ ଗୋଟ
ଉଁ ଗୋଡ ଖସିଯାଏ ବର୍ଷା ଦିନରେ ମଜା ଲାଗେ ଯିବା ପାଇଁ ଯୋଉମାନେ ଯାଇଛନ୍ତି ସେମାନେ କହୁଛନ୍ତି ମଜା ଲାଗେ ଯିବାପାଇଁ ପୁରା ପାହାଡ ଉପରେ ନା ତାର ଉଁ ହଁ ଦୃଶ୍ୟ ଟା ପୁରା ପୁରା ଆକର୍ଷଣ ହେଇଥାଏ। କିନ୍ତୁ ଉଁ ହୁଁ। କିନ୍ତୁ ଗୋଡ ଖସିବାର ବି ଚାନ୍ସ ନେ ମାନେ। ବହୁତ ଅଛି ହୁଁ। ହଉ କେବେ ସୁଯୋଗ ମିଳୁ ଯିବା ଆଉ ଏବେ କାର୍ଯ୍ୟ ବ୍ୟସ୍ତ।
ନିହାତି ସେ ସୁଯୋଗଟା ଯେତେ ଶୀଘ୍ର। ଆଶୁ ଆପଣ ଯାଇକି ବୁଲିକି ଆସନ୍ତୁ। ଆପଣଙ୍କର ଆଉ କଣ ଅନୁଭୂତି ରହିଲା ଆମକୁ ଜଣେଇବି ସେଇ ଅନୁଯାୟୀ ଆମେ ସେମତି। ପ୍ରସ୍ତୁତିରେ ଯିବୁ।
ନିଶ୍ଚିତ ନିଶ୍ଚିତ ହଁ ଥରେ ଗଲେ ଅନୁଭୂତି ହେଇଯିବ।
ହଁ ଲୋକଙ୍କଠୁ ଶୁଣିବା ଆଉ ନିଜେ ସେଇଟା ମାନେ ନି ଯେ ସେ ଜିନିଷ ଟା ହାଁ। ନିହାତି।
ହୁଁ ନିଜେ ଗଲେ ଭଲ ଲାଗିବ। ସେଠି ରହିବା ପାଇଁ ବି ପାହାଡ ତଳେ ବି ସବୁ। ସେଇଟା ହଁ ସେ ଭଗବାନ ନ ଚାହିଁଲେ ତ କିଛି ହବନି ଏଇଠି। ଆମ ଓଡିଶା‌ ରେ ଲୋକ ରହିକି ବି ପୁରୀକୁ ଯାଇ ପାରୁନାହାନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। କି ଆମେ ଇଚ୍ଛା କଲେ ହବନି ତାଙ୍କର ଇଚ୍ଛା ଥିଲେ ଆମେ କୋଉଠି ନା କୋଉଠି କ ପାଖରେ କିଛି ନ ଥିବ ଯାଇ ସେ ଜାଗାରେ ପହଞ୍ଚିଯିବା।
ଆଜ୍ଞା।
ହୁଁ।
ହଉ ଭଗବାନ କରନ୍ତୁ। ଆଜ୍ଞା ଆଜ୍ଞା ସମୟ ବାହାର କରି ଯାଇକି ଆସି ଅନୁଭୂତି ଟା ନିଶ୍ଚୟ ଜଣେଇବେ।
ଠିକ ଅଛି ଆପଣ ବି ଯଦି ସମୟ ହେଲା ବି ଯିବେ ଗଲେ ଯଦି ପ୍ରଥମେ ଆପଣ ଯିବେ ତାପରେ। ତ ମ ମ ମୋ ସହିତ ଟି କେ ସ ଅନ ଅ ଅନୁଭୂ ଏଟା ବାଣ୍ଟିବେ ଆମେ ବି ଚେଷ୍ଟା କରୁ ଯିବା ପାଇଁ ଆଉ। ଠିକ ଅଛି ହଉ ରହିଲିି ଧନ୍ୟବାଦ।
ଆଜ୍ଞା।